ହ୍ୟାଲୋ।
ହ୍ୟାଲୋ ଆପଣ ମୁଁ ହଁ ଆପଣଙ୍କୁ ମୋ ଶବ୍ଦ ଶୁଖୁଛି? ହଁ ଶୁଭୁଛି। ଆପଣକୁ ମୋ ଶବ୍ଦ ଶୁଭୁଛି? ନାଇ।
ଆଜ୍ଞା ଆପଣ ଧମକଉଛନ୍ତି ଲାଗୁଛି। ହଁ ଶୁଭୁଛି ଆଞା ହଁ।
ନାଇଁ ନାଇଁ ଆପଣ ଆପଣ କାନ୍ଦନ୍ତୁନି ଆପଣ। କାନ୍ଦନ୍ତୁନି ହଁ ହୁଁ। ହଁ ତ କହୁଥିଲେ ଏବେ ଏବେ କଣ କହୁଛନ୍ତି ଆପଣ?
ମୋର ବି ଏସ୍ ସି ଫାଷ୍ଟ ଇୟର ହେଲା ବି ଏ ସି ନର୍ସିଂ କରୁଛି ସୁଆ କଲେଜ ରେ ଆଜ୍ଞା।
ବାସ୍। ହଁ ଆଚ୍ଛା ଆଚ୍ଛା ଅତି ସୁନ୍ଦର ଅତି ସୁନ୍ଦର। ଆଉ ଆଜି କଣ କଲେଜ ଯାଇଥିଲେ ନା ଯାଇନଥିଲେ ଆଜି?
ନା ଆଜି ଯେହେତୁ ମହରମ୍ ଅଛି ତ-ଅ-ଅ ଉଁ ମହରମ୍ ଅ-ଅ ଯୋଉ ଆପଣ ଜାଣିଥିବେ ମୁସଲିମ୍ ମାନଙ୍କ ପର୍ବ ସେ ଥିପାଇଁ ଆଜି କଲେଜ ବନ୍ଦ ଅଛି।
ଆଚ୍ଛା ଆଚ୍ଛା ଅତି ସୁନ୍ଦର ଅତି ସୁନ୍ଦର। ଆଉ ଆଛା କାଲି କଲେଜ ଅଛି କାଲି କଲେଜ ଯିବେ?
ଆ କାଲି ହଁ କାଲି କଲେଜ ଅଛି କାଲି ନିଶ୍ଚିନ୍ତ ଭାବରେ ଆମେ କଲେଜ ଯିବୁ। ଆଉ ଆମର ବସ୍ ସ୍ ବି ଆସୁଛି ସେଥିପାଇଁ ବସ୍ ପାଇଁ ତ ପଇସା ଦବାକୁ ପଡିବ ସେଥିପାଇଁ ପାଇଁ ଆମକୁ ଯିବାକୁ ପଡୁଛି।
ଆଚ୍ଛା ଆଛା ହଉ ଓ ହୋ। ଆଚ୍ଛା ଠିକ୍ ଅଛି ଠିକ ଅଛି ଆପଣ ତାହେଲେ କଲେଜ ଯିବେ ତାହେଲେ କାଲି କେତେଟା ଯିବେ
କାଲି ମୁଁ ଅ ସେଇ ଦଶଟା ଆ ପାଖା ପାଖିରେ କଲେଜ ଯିବି ଦଶଟା ସେଇ ରୁ ନଅଟା ପାଖରେ କଲେ ଯିବି। ଆଉ-ଉ-ଉ-ଉ ହଁ ବସ୍ ବି ସେଇ ଟାଇମ୍ ରେ ଅଛି ହଁ।
ଆଚ୍ଛା ଆଚ୍ଛା ଠିକ୍ ଠିକ୍ ଅଛି ଠିକ୍ ଅଛି। ଆଜ୍ଞା ହଁ ଆମର ତ ଆମର ବି ସେମିତି। ବହୁତ ବିଳମ୍ବ ହେବାର ଅଛି ମାନେ ବାରଟା ହେଇଯିବାର ଅଛି। କାହିଁକି ନା ବାରଟାରେ ଆମର କାଲି ଏକ୍ଜାମ ଅଛି। ବୁଝିଲ?
ହଁ ହଁ। ଆପଣଙ୍କର କୋଉ ଏକ୍ଜାମ ହଉଛି। ସବସେଟିବ ଏକ୍ଜାମ। କଣ ଆଉ ଥରେ କହିପାରିବି?
ହଁ ସେ ଇଏ ଏକ୍ଜାମ ଗୋଟେ ମାନେ ଆମର ମାନେ-ଏ-ଏ-ଏ ଜୁ ସରପ୍ରାର୍ଇଜ୍ ଷ୍ଟେଟ୍ ପ୍ରାଗୋଟେ ହଉଛି।
ସରପ୍ରାର୍ଇଜ୍ ଷ୍ଟେଟ ହଉଛି ଆ-ଆ-ଆ-ଆ ମୋତେ ଏ ପ ପୁରା ଆପଣଙ୍କୁ ପୁରା
ହ ହଁ ସିଏ କେମିଷ୍ଟ୍ରିର ଗୋଟେ ସରପ୍ରାଇଜ ଟେଷ୍ଟ ହଉଛି ଆମର ଗୋଟେ ଚାପଟର ଅଛି। ଥର୍ମୋଡାଇନାମିକ୍ସ ବୋଲି ଚାପ୍ଟରଟା ଅଛି ସେ ଥମୋ ଡାଇନାମିକ୍ସ ଚାପଟର ହେଉଛି-ଇ-ଇ ଇଆଟା ଇଗ୍ନୋ ଟା।
ଓହୋ ଆପଣଙ୍କୁ କିଏ ଆପଣଙ୍କୁ କିଏ କହିଲା ମାନେ ଆପଣ କେମିତି ଜାଣିବାକୁ ପାଇଲେ ଏଇ ବିଷୟରେ?
ସିଏ ସିଏ ଗୁରୁ ବ୍ର ଥିଲା ଆମର। ସେ ଗ୍ରୁପ୍ ରେ ଆମର ମେସେଜ୍ ଆସିଥିଲା, ବୁଝିଲେ।
ଆପଣଙ୍କର ଗୁରୁମା ଟିଚର ମାନଙ୍କଠୁ ଜାଣିବା ପାଇଁ ନିହାନ୍ତି
ଆଜ୍ଞା ଆ୍ ଆଜ୍ଞା ଆଜ୍ଞା ସି ନାଇଁ ଆମେ ସେ ଶିକ୍ଷକ ହିଁ ଆମକୁ ମେସେଜ କରୁଥିଲେ ଗ୍ରୁପରେ।
ହଁ ଆପଣ ଟିକେ ଦୌଡା ଦୌଡି କରନ୍ତୁନି ଆପଣ ଧଇଁ ସଇଁ ହେଇଯାଉଛନ୍ତି ଆଉ ଆ ଆପଣ ଭୟସ୍ ବହୁତ ହିଁ ଧୀରେ ଆସିବା ଦରକାର। ଆପଣ ବୁଝିପାରୁଛନ୍ତି ମୋ କଥା।
ହୁଁ। ହଁ ହଁ ମୁଁ ବୁଝିପାରିଲି ଏବେ ମୁଁ ବୁଝିପାରିଲି ଏବେ ମୁଁ ଗୋଟେ ଜାଗାରେ ସ୍ଥିର ହେଇକି ବସିଚି।
ଆପଣ ଏବେ ଆରାମ ସେ ମୋ ସହ କଥା ହେଇପାରିବେ। ଆଜ୍ଞା।
ଆପଣ ଟିକେ ହଁ ଟିକେ ଧୂଆଁ ଧୂଆଁ ଛାଡନ୍ତୁନି ଆପଣଙ୍କ ପାଟି ବାଟୁ ହଁ ଟିକେ କମ ଛାଡ଼ନ୍ତୁ ଆଉ ଆପଣ ଦୌଡ ଦୌଡି କରୁଛନ୍ତି ବୋଧେ।
ହଁ ହଁ ନାଇଁ ମୁଁ ମୁଁ ବୁଝିପାରିଲି ମୁଁ। ବୁଝିଲି ଆପଣ ସେ କଥାଟାକୁ ଶହେ ପ୍ରକାର ୱରେ କହୁଛନ୍ତି ସେମିତି ନୁହଁ ମୁଁ ବୁଝିପାରିଲି ଗୋଟେ ଥର କେ। କହିଲେ ଠିକ୍ ଅଛି। ଆଉ ଆପଣ ଦେହ କେମିତି ଅଛି?
ଆଜ୍ଞା ମୋ ଦେହ ବହୁତ ହି ଭଲ ଆଉ ବହୁତ ହି ସୁସ୍ଥ ନାହିଁ। ମତେ ଟିକେ ଅ ଜର ଜର ଫିଲ୍ ହଉଚ ଅ ଅନୁଭବ କହୁଛି ଯେହେତୁ ଆଜ୍ଞା। ବର୍ଷା ଯୋଗୁ ମତେ ହଁ ଜର ଜର ଅନୁଭବ ହଉଛି। ଆଉ ତ ମୁଁ ଆ ଜି ଗୋଟେ ଅ ପାରାସିଟାମଲ ଟାବଲେଟ ଖାଇ ଦେଇଚି। ତ ଏବେ ଟିକେ ସୁସ୍ଥ ଆଡକୁ ଗତି କରୁଚି।
ଆଚ୍ଛା ଆଚ୍ଛା ଆଛା। ଏହା ଏହା ଶୁଣିକି ମୁ ମତେ ବହୁତ ଖୁସି ଲାଗିଲା। ଠିକ୍ ଅଛି ହଁ ଆଜ୍ଞା। କଣ ଆପଣଙ୍କର?
ଆପଣଙ୍କ ଶରୀର କେମିତି ଅଛି? ଆପଣ ଠିକ୍ ଠାକ୍ ଅଛନ୍ତି।
ହଁ ଆମର ଟିକେ ଜଷ୍ଟ ଖାଲି ସେ ମୁଣ୍ଡ ବି ବ୍ୟଥା ହଉଥିଲା ଆମେ ଗୋଟେ ଡ଼ାକ୍ତରଙ୍କୁ କହିଥିଲୁ କି ସେ ଗୋଟେ ମେଡ଼ିସିନ୍ ଟେ ଆମକୁ ଦେବେ ବୋଲି। କିନ୍ତୁ ଏପର୍ଯ୍ୟନ୍ତ ସେ ଆମକୁ ମେଡସିନ ବି ଦେଇନାହାନ୍ତି। ତ ତାଙ୍କର ଟିକେ ସ୍ମରଣ ଶକ୍ତି ଦୁର୍ବଳ ଅଛି ତ।
ହଁ ଆମ ବୋଧେ ଆପଣ ମି ତୁ ସେଇ ଔଷଧ ଖାଇବାର ବହୁତ ହିଁ ଆବଶ୍ୟକ ଅଛି। ଆ ଆପ ଆପଣ ତ ଠିକ୍ ଠିକ୍ ଲାଗୁଛନ୍ତି ଯେହେତୁ ଆପଣଙ୍କ ସ୍ମରଣ ଶକ୍ତି ବହୁତ ହିଁ ଭଲ ଅଛି। ତ ଆ ମିତ୍ରଙ୍କୁ ହିଁ ସେଇ ଟାବଲେଟ୍ ଖୁଆଇଦିଅନ୍ତୁ ଆଜ୍ଞା। ଆଉ ଆଜି କୁଆଡେ ଆଜି ଆଜି କୁଆଡେ ବୁଲିବାର କିଛି ଆ ଆଶା ଥିବ ଆପଣଙ୍କର?
ନାଇଁ ଏବେ ସେମତି କିଛି ଏବେ ସେମତି କିଛି ବୁଲିବାର ନାହିଁ। ଯୋଜ ଯୋଜନା ନାହିଁ। କିନ୍ତୁ ଆମର ସେମତି ରାତି ଆଡ଼ିକି ଯିବାର ଅଛି ଟିକେ କୋଉଁ ଭ୍ରମଣ କରିବାର ଅଛି। କୋଉ ମନ୍ଦିର ଫନ୍ଦିର ଯିବାର ଅଛି।
ହଁ ଆପଣ ରାତିରେ ଭ୍ରମଣ କରିପାରିବେ। ରା ସେଇ ଟାଇମ ବହୁତ ହିଁ ଭଲ ଟାଇମ ରହୁଛି ଭ୍ରମଣ କରିବାର। ଆପଣ ଅ ରାତିରେ ଶିବଙ୍କ ମନ୍ଦିର ଭ୍ରମଣ କରିପାରିବେ। ଆ ପାର୍ବତୀଙ୍କର ମଧ୍ୟ ଭ୍ରମ ଆଜ୍ଞା। ଆଉ
ଶିବ ଙ୍କ ମନ୍ଦିର
ଆଜ୍ଞା। ଆପଣ ବହୁତ ହିଁ ଭଲ ବ୍ୟକ୍ତି। ଆଜ୍ଞା। ବହୁତ ହିଁ ଭଲ ବ୍ୟକ୍ତି ଆପଣ ଲାଗୁନାହାନ୍ତି। ଆପଣ କୁହନ୍ତୁ ଆପଣଙ୍କ ଦିନ କେମିତି ତି ଆଜି ଗଲା? ଆଜି ଦିନ ଠିକ୍ ଠାକ୍ ଯାଇଚି?
ଆଜ୍ଞା ଦିନ ବହୁତ ଭଲସେ ଯାଇଛି। ଆପଣଙ୍କ କଥାବାର୍ତ୍ତାରୁ ଲାଗୁଚି ଆପଣଙ୍କ ଦିନ ଠିକ୍ ସେ ବୋଧେ ଯାଇନି। ଆପଣଙ୍କ ମଧ୍ୟାହ୍ନ ଭୋଜନରେ କଣ ଖାଇଥିଲେ?
ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଆ କୁନ୍ଦୁଡି ଭଜା, ପୋଟଳ ଭୋଜା, ଆଳୁ ଭଜା ଆଳୁ ଚଟଣୀ, ଆଳୁ, ପୋଟଳ, ଆଉ କଲରା ଯୋଉ ଗୋଟେ ଚଟଣୀ ହେଇଥିଲା କାକୁଡି ସାଲାଟ ଦହି ଆଉ ଦହିବରା। ଆଉ ମିକ୍ସ ତରକାର ଏତିକି ଆଜ୍ଞା।
ଆ ଆଚ୍ଛା ଆଚ୍ଛା ମାତ୍ର ଏତିକି ଆଚ୍ଛା ବୁଝିପାଇଲି। ଆପ ଆପଣ କଣ ଖାଇଛନ୍ତି ମୁଁ ସେୟା ପଚାରୁଚି?
ହଁ ମୁଁ ଖାଇଚି ଚୁଡା କଦଳି।
ଆଚ୍ଛା ଆଚ୍ଛା ଓହୋ ବଢ଼ିଆ। ହଁ ଚୂଡ଼ା, କଦଳୀ ବି ଦେହ ପାଇଁ ଭଲ ଆପଣଙ୍କର ତ ସେମତିରେ ବି ଦେହ ଖରାପ ଅଛି। ତ ଚୁଡ଼ା, କଦଳୀ ପେଟ ଥଣ୍ଡା ରଖେ, ଖରା ଦିନେ ତ ଏଇଟା ବୋହୁତ ଭଲ ଜିନଷ ଖାଦ୍ୟ। ତ ଆଉ ଆପଣ ଆପଣଙ୍କୁ କଣ ଯୋଜନା ଅଛି ରାତ୍ରି ଟାଇମ ରେ କୁଆଡେ ଯିବାର?
ହଁ ଏ ରାତିରେ ବୁଲିବାକୁ ମତେ ଅବଶ୍ୟ ଟିକେ ଅ ଅନସେପ୍ଟି ଫିଲ ହୁଏ ଯେହେତୁ ମୁଁ ଜଣେ ଝିଅ ପିଲା ତ ମୁଁ ଅ ବାହାରେ ନି ଏତେ। ତ ବେଳେ ବେଳେ ଯେଦି ହୁଏ ମୁଁ ଯାଏ ଆମ ଘର ପାଖ ଏସକ୍ସପ୍ଲାନେଟ ଅଛି ଗୋଟେ ମଲ। ଆଉ ଆ ବହୁତ ସାରା ମଲ ଅଛି ଆଜ୍ଞା ଯେହେ ତୁ
ହଁ ହଁ ହଁ ବୁଝିଲ ହଁ କହୁନାଆନ୍ତି କହୁନାଆନ୍ତି ହଁ ମୁଁ ହଁ କୋଉଚି ଆଛା ଏକ୍ସପ୍ଲାନେଟ ହଁ ସିଏ ବି ଗୋଟେ ବୋହୁତ ଭଲ ମଲ ଗୋଟେ।
ଆଜ୍ଞା ଆ
ଭଲ ପ୍ଲେସ୍ ମଧ୍ୟ ବୁଲିବା ପାଇଁ।
ହଁ ଆପଣ ଅ ଯେମିତି ମନ୍ଦିର ଅ ଯାଉଛନ୍ତି ରାତ୍ରି ବେଳା ତ ମୁଁ ଏତେ ନିଶାଚର ନୁହଁ ତ
ଆ ଆ ଆଚ୍ଛା ଆଚ୍ଛା ଆପଣ ଦିନଚର ହଁ ବୁଝିଲି। ହୁଁ ସେ ଆପଣଙ୍କ ଦେହର ଆପଣଙ୍କ ଦେହର ରଙ୍ଗରୁ ଜଣା ପଡୁଚି ଆଜ୍ଞା।
ହଁ ମୁଁ ମୋ ଦେହର ରଙ୍ଗ ଗ୍ରୀନ କଲର। ଯେହେତୁ ଦେହର ରଙ୍ଗ ଗ୍ରୀନ କଲର ତେଣୁ ମୁଁ ଦିନରେ ହିଁ ବୁଲେ। ଆଉ ବେଳେ ବେଳେ ମୁଗ କି ମୁଁ ଫ୍ଲିଜ କରେ ତ ମୋର ରେଡ କଲର ବି ହେଇଯାଏ ବେଳେ ବେଳେ। ହଁ ଆଉ ବେଳେ ବେଳେ ବ୍ରାଉନ କଲର ବି ହେଇଯାଏ ହଁ। ମୁଁ ଟିକେ ମୋ ରଙ୍ଗ ଟିକେ ଅସ୍ଥିର ରୁହେ ମୁଁ ପରିବେଶର ଆ ରଙ୍ଗ ଅନୁସାରେ
ଅ ସାର୍ ଖାପ ଖୁଆଇକି ଚଳନ୍ତି ନିଜ ପରିବେଶ ଅନୁସାରେ ଆପଣ ନିଜକୁ ଖାପ ଖୁଆଇ ଚଳନ୍ତି ଆଉ।
ହଁ ଆ ଆପଣଙ୍କ ରଙ୍ଗ ଟା?
ଭଲ ହଁ ନାଇଁ ଆମର ଗୋଟେ କଳା।
ହଁ ଆପଣ ସେଇ ଅଙ୍ଗ ଅନୁସାରେ ଆପଣ ଚେଞ୍ଜ କରିପାରିବେ ଆପଣ ଚେଞ୍ଜ କରିବେ କିଛିଟା
ନାଇଁ ସିଏ ଆମ ବ ସେ ଆମ ଭବିଷ୍ୟତକୁ ଆଧାରିତ ହେଇକି ସେ ରଙ୍ଗଟା ଆମ ଉପରେ ଅଛି।
ହଁ ଆପଣ ଆ ଆପଣଙ୍କ ଅ ସହ କଥା ହେଇ ଲାଗୁଚି ଆ ଆପଣଙ୍କୁ ସାପ କାମୁଡା ଅଛି ଆପଣ ପୋଖରୀ ପାଖରେ ବସୁଚନ୍ତି ଯଦି ଟିକେ ଦୂରେଇକି ବସିବେ ସାପକୁ ଦେଖି ବସିବେ। ଆ ସାପ ଅଣ୍ଡା ଉପରେ ଗୋଡ ଆଜ୍ଞା। ଆଜ୍ଞା ତ ଟିକେ ହଁ ଆପଣ କେମିତି ଜାଣିଲେ ଏଇ କଥା?
ଆଜ୍ଞା ଆମେ ନାଇଁ ମାନେ ମତେ ଲାଗିଲା ଯେ ଆପଣ ଜାଣିଥିବେ ତ ମୁଁ ବି ଜାଣିଥିବି। ତ ମୁଁ ଆପଣଙ୍କ ଠୁ ହିଁ ଜାଣିଲି ଏବେ ଜାଣିଲି।
ହଁ ଯେହେତୁ ଆପଣ ଏବେ ଜାଣିଲେ ତ ଅ ଆପଣ ଅ ବହୁତ ସମୟ ଘରେ ରହିପାରିବେ ଆଉ ଉ ବାହାରକୁ ନ ଯାଇକି ଆଜ୍ଞା ବାହାରକୁ ନ ଯାଇ ଘରେ ହିଁ ଆପଣ ମିତ୍ରଙ୍କ ସହ କଥା ହେଇପାରିବେ ଆଉ ଆ ଆପଣଙ୍କର ଅ ଓମ ବୋଲି ଜଣେ ଯୋଉ ଅ ଗୋରା ମିତ୍ର ସେ କଣ କହୁଚନ୍ତି?
ହଁ ସିଏ କହୁଥିଲେ କି ହଁ ସେ କଲ୍ କରିଥିଲେ କହୁଥିଲେ କି ଆଜି ମଧ୍ୟାହ୍ନ ସମୟରେ ସନ୍ଧ୍ୟାବେଳେ ଆସିକି ଭାସ୍କେଶ୍ୱର ଆସିବାକୁ ଭାସ୍କେଶ୍ୱର ଆସିଲେ ତାଙ୍କର ଗୋଟେ ପତଳା ସାଙ୍ଗ ପ୍ରିନ୍ସ ବୋଲି ଗୋଟେ ପିଲା ଆଉ ଆ ସିବ୍ ପୁଅ ଏମତି ସାଙ୍ଗଙ୍କ ସହ ମିଶିକି ବଲ୍ ଆଣିବେ ସିଏ ବଲ୍ ଖେଳିବେ ବୋଲି କହୁ
ହଁ ତାଙ୍କର ଅ ବୟସ ବୋହୁତ ଅଧିକ ଆଉ କିନ୍ତୁ ତାଙ୍କ ଅ ମସ୍ ମସ୍ତିକ ଏବେ ବି ଗୁଁ ମାନେ ବଢିପାରି ନାହିଁ ଯେହେତୁ ତ ସେ ସେଇ ଭଳିଆ ଆ-ଆଏ, ଆଜ୍ଞା?
ହଁ ହଁ ସେ ସେଇ ସେ ନାଇଁ ମାନେ ତାଙ୍କ ବୟସ ଅନୁସାରେ ମସ୍ତିଷ୍କଟା ଖାପୁ ଖୁଆଇ ଚଳି ପାରୁନି।
ହଁ ଆପଣ ମସ୍ତିଷ୍କ ଅ କାଢିକି ବଲ୍ ଏ ଜାଗାରେ ତାକୁ ବି ଖେଳିପାରିବେ। ଆଉ ଅ ବଲ୍ ତାକୁ ଉଁ ହଁ ଆଉ ଆପଣଙ୍କ ପାୟଲ ସାଙ୍ଗ କେମିତି ଅଛନ୍ତି ସେ ଯୋଉ ଆପଣଙ୍କ ପୁରୁଷ ମିତ୍ର।
ହଁ ସେ ପୁରୁଷ ମିତ୍ର ଏବେ ବୋହୁତ ଭଲରେ ଅଛନ୍ତି ତାଙ୍କର ବୋ ତାଙ୍କର ଜଣେ ମହିଳାଙ୍କ ସହ ଆମେ କଥା ହେଇଥିଲୁ ଠିକଅଛି ବୋଉତି କିନ୍ତୁ ଆମକୁ ଏବେ ଯିବାକୁ ପଡ଼ିବ ଆମର ସମୟ ହେଇସାରିଲାଣି।